ହ୍ୟାଲୋ
ହ୍ୟାଲୋ ହଁ ହଁ
ହଁ ଦିଦି ଫିଲ୍ଅପ କରିଦେଲ?
ଫିଲ୍ଅପ କରିଦେଲ ହୁଁ ହୁଁ ପଠେଇଦେଲି ପାଞ୍ଚଟା ଯାକ ଯାଞ୍ଚ ପାଇଁ ପଳେଇଲା ବୋଲି ଲେଖିଲା ଆଉ ଅଧିକ ପାଇବା ପାଇଁ କ୍ଲିକ କରନ୍ତୁ ମୁଁ ଅଧିକ ଆଉ କରିନି ମୁ କହିଲି ୟା ପରେ ବଧେ ଦଶଟା ଦେଵେ କି କଣ ବୋଧେ ନାଇଁ ସାତଟା ହେଇଗଲା।
ହେଇଗଲା ପାଞ୍ଚଟା?
ହୁଁ ଦେଇ ମୁଁ ଯେମିତି ସବୁ ସମିଟ କ ନାଇଁ ସେଇଟା ତୁମେ ଇୟେ ତାପରେ ସିଏ ଯୋଉ ଦେବେ ଇଏ ହଁ ମୁଁ କରିନି କ୍ଲିକ୍ ଦଶଟା ଦେବେ ବୋଧେ ଆପରେ ହ୍ୟାଲୋ। ମୁଁ କିଲି ୟାପ ୟା ପରେ ଦଶଟା କାମ ଦେବେ ବୋଧେ ନା କଣ? ପାଞ୍ଚଟା କମ୍ପ୍ଲିଟ କରିଦେଲ ହୁଁ ହୁଁ ପଂସ୍ଟା ଜଷ୍ଟ ସବମିଟ ସେ ଲଖିଲେ ଅଧିକ କାର୍ଯ୍ୟ ପାଇବା ପାଇଁ ଏଇଠାରେ କ୍ଲିକ କରନ୍ତୁ ମୁଁ କରିନଥିଲି ତମ କଲ୍ ଆସିଲା ତ ମୁଁ ସେଠ ଦେଖିବା କେତେଟା ବୁଝିଦିଏ ଦଶଟା ପଣି ନା କି ହ୍ୟାଲୋ। ସେ ଯାଞ୍ଚ କଲ ଯାଞ୍ଚ କଲା ପରେ ଦେବେ ନା ସେମିତି ଦେଇଦେବେ ଯଦି ରିଯେକ୍ଟ ଫିଜେକ୍ଟ କଣ ହବ ରିଜେକ୍ଟ ହବ କି କେମିତି ଜାଣିବ ଯଦି କାମ କିଛି ରିଜେକ୍ଟ ହେଲା
ନାଇଁ ରିଜେକ୍ଟ କାଇଁ କୋଉଟା
ପାଞ୍ଚଟା ପଠେଇଲି ସେଥିରୁ କିଛି ରିଜେକ୍ଟ ହେଇଯିବ କି ନା ଠିକ ଅଛି ସେଇଟା ଜିନିଷ ଟା ଆମେ ଏଣ୍ଟର କରିବା ନା ଏଇ
ଏଇଠି ଏଇଠି କି ଆଣେ
ଆଉ ରୋଷେଇ କଣ ଦିଦି ଆଜି? ଆଜି ଚିଙ୍ଗୁଡ଼ି ରବିବାରଆ ତ ରବିବାର ଚିଙ୍ଗୁଡ଼ି ଆଣିଥିଲେ
ମୁଁ ଦଉଚି ଦଉଚି
କଣ ରୋସେଇ ଦିଦି?
ଚିଙ୍ଗୁଡି ତରକାରି। ଚିଙ୍ଗୁଡ଼ି ପୋଟଳ ରସା ଆଳୁ
ଚିଙ୍ଗୁଡି ପୋଟଳ
ଚିଙ୍ଗୁଡି ପୋଟଳ ଆଳୁ ପୋଟଳ ଚିଙ୍ଗୁଡି ଆଉ କଣ?
ମିଶିକି ନା ଅଲଗା
ନା ନା ମିଶିିକି ମାନେ ଯେମିତି ମାଛ ଆଳୁ ସେମିତି ଆଳୁ ପୋଟଳ ଚିଙ୍ଗୁଡ଼ି ତା ଚିଙ୍ଗୁଡ଼ିର ବାସ୍ନା ଟିକେ ଭଲ ଲାଗିବ ଆ ମାନେ ଏଇଟା ମିଶେଇ ଦେଇଚ ସବୁ ହଁ ମାନେ ଯେମିତି ଝୋଳ ଆଉ କଣ ଯେମତି ଗ୍ରେଭ ଝୋଳ ପୋଟଳ ଆଳୁ ଚିଙ୍ଗୁଡ଼ି ଆଁ ପଣସ ଚିଙ୍ଗୁଡ଼ି ଗୁଡା ନା ସେ ପଚି ପ ଅଲଗା ବାସ୍ନା ତା ପରେ ତା ଟେଷ୍ଟ ହିଁ ଅଲଗା ଆଉ ଏଇ ଆଉ ଭଲ ଲାଗେ ଆଉ କେମିତି କଲ ମ ଆଳୁ ପୋଟଳ ରସା ଯେମିତି କରୁନ ଆଳୁ ପୋଟଳ ତରକାରୀ କରୁଛ ନା ଝୋଳ ପୋଟଳ ଯଉ ମ ହୁଁ ସେଇଥିରେ ଚିଙ୍ଗୁଡ଼ି ଭାଜି ପକେଇଦେବା ଗଲା ସେଇଟା ସେମ୍ ଜିନିଷ ଖାଲି ଚିଙ୍ଗୁଡ଼ି ଟିକେ ପଡ଼ିଗଲେ ଚିଙ୍ଗୁଡ଼ିର ବାସ୍ନା ପଡ଼ିଲେ ଟିକେ ଆଉ ଟିକେ ଭଲ ଲାଗିବ ଆଉ ସେଇ ସେମ୍ ତରକାରୀ। ସାଧାରେ ଖାଲି ଚିଙ୍ଗୁଡି ଟିକେ ପ ମାଛ କରୁଛ ମାଛ ଆଳୁ ଝୋଳ କରୁଛ ସେମିତି ଆଳୁ ପଟଳ ରଷା କଲ ସେଇଥିରେ ମାଛ ଫକେଇ ଦେଲ ଆଉ କଣ? ଆଉ ଆଳୁ ମତେ ବରେ ରଖିଲ ମାଳ ହଉନି ଝୋଳ କରିଦେଇଚ ଲାଷ୍ଟ ଭଜା ମାଛ ପୁକଉଚ ନା ସେମ ଦି ଭଜା ଚିଙ୍ଗୁଡ଼ି ଲାଷ୍ଟ କୁ ପକେଇଦେବ ଆଉ କଣ ଟିକେ ଫୋଟେଇ ଦେଇକି ବନ୍ଦ କରିଦେଲେ ହେଇ ଗଲା ଆଉ ତରକାରୀ ହେଇ ପୋଟୋଳ ଆଳୁ ସିଜି କି ତରକାରୀ ହେଇ ଆସିଲା ବେଳକୁ ଭଜା କେତେ ପ ନା ନା ଚିଙ୍ଗୁଡିର ବସ୍ନାଟା ବାସ୍ନା ଟା ସେଥିରେ ରଗଲେ ଟିକେ ତରକାରୀ ଭଲ ଲାଗେ ଆଉ। ଏଇଆ ଆଉ ଆ ଏକାଥର କରିଦେଇଚ ନା ପୁଣି ଆଉ ପୁଣି ରାତିରେ ନାଇଁ ନାଇଁ ରାତିରେ ଆଉ କରିବିନି ରାତିରେ ଝିଅମାନଙ୍କ ରୁଟି ଫୁଟି କଣ କରି ରୁଟି ଥାଙ୍ଗେ ସେମାନେ କଣ ଅଣ୍ଡା ଫଣ୍ଡା ଖାଇବେ ସେ ଯେମଁ ତ ଖାଇବିନି ଆଉ ରୁଟି ସାଙ୍ଗେ ଆଉ କଣ କରିବି ଆଉ। ମୁଣ୍ଡାଚି ଆଉ କଣ? ମୁଁ ଖାଇଦେବି ସେଇଟା କି ପିଲାମାନେ ଖାଇବେନି ରୁଟି ସାଙ୍ଗେ ତାକୁ ସେ ତରକାରୀ ଖାଇବେନି ତ ସେଥି ପାଇଁ ଅଲଗା କଣ କରିବାକୁ ପଡ଼ିବ ଆଉ
ହଁ
ଆଉ କ ତମର ଆଜି କଣ ରବିବାର ତମର ତ ଆଇଁଷ ଖାଉନ କନ ଆଉ ତମକୁ କଣ ପଚାରିବା।
ଅଣ୍ଡା
ଅଣ୍ଡା ହଁ ପୁଅ ପାଇଁ ନୁହ ହଁ ଅଣ୍ଡା ମୋ ପାଇଁ କଣ କରିବି ଆଉ ମୁଁ କିଛି ଭାବିନି ନା ସନ୍ଧ୍ୟାବେଳ ବସେଇି ଟିକେ ତାପରେ ଭାବିବି ସକାଳେ କରିଥିଲେ ଯା ନା
ସକାଳେ ପୁଅ ତ ନଥିଲା। ଣ୍ଡା ଯେଉଁ ଆମ୍ଲେଟ୍ କରିଦେଇଥିଲି ବୋଉ ଖାଇଥିଲେ। ସିଏ ଆଇଁଷ ଫାଇଁଷ ଏ
ସେ ଟିକେ ସେ ବେଶୀ ଆମର ରାଇତ, ବେସର ତରକାରୀ ବେଶୀ ପସନ୍ଦ କରିବେ।
ତମେ ତାକୁ ତମେ ତାଙ୍କୁ ଶାଗ ଆ ବେସର ତରକା ବୋଉ କତିକି କୁଆଡେ ଯିବୁ ନା ରାତିରେ ଅନା ମୋ କଥା ଶୁଣ ଆଡେ ଏଡେ-ଏଡେ-ଏଡେ-ଏଡେ-ଏଡେ କୁଆଡେ ଅନ୍ଧାରରେ ସା-ସାପ ବାହାରିବ।
ଏଇ ଯୋଉ କଁ କହୁଥିଲ ଏବେ, ହଁ କଁ କହିଲ ଦିଦି ଶାଗ ଡେଲି ବେସର ତରକାରୀ ଦବ ସେ ଖାଇବେ, ସେ ତାଙ୍କର ସେଇଟା ଭଲ। ସେ ଅଣ୍ଡାରେ କଣ କରୁଥିଲ ବେସର? ଅଣ୍ଡା ନା ନା ଅଣ୍ଡା ଆମଲେଟ୍। ହ ଶାଗ ବି ଭଜା ହେଇଥିଲା ପୁଣି ପୋଇ ବେଶର ତରକାରୀ ହେଇଥିଲା। ତାପରେ ତାଙ୍କୁ ଏ ଶାଗଡା ଦେହକୁ ବହୁତ ଭଲ ଖାଇଲେ ସବୁବେଳେ
ତାହାଲେ ଏଇନା ଗାଁ ରେ ବି ଆମର
ହୁଁ ହୁଁ କହୁଥିଲ କହୁଥିଲ ବହୁତ୍ ଆମ୍ବ ଉଁ ହୁଁ। ଏ ଖରା ଦିନେ ଆମ ଆଡେ ଭାତ ସହିତ ସାଙ୍ଗେ ସାଙ୍ଗେ ଭାତ ପାଖରେ ଆମ୍ବ କଟା ହେଇକି ଥୁଆ ହୁଏ। ନା ମୁଁ ଖାଏନି ଭାତ ମୁଁ ଖାଲି ଖାଏ ମତେ ଭାତ ସାଙ୍ଗେ ଭଲ ଲାଗେ। ଅଲଗା ଖାଇବି କିନ୍ତୁ ଭାତ। ଅଛନ୍ତି ବୋଉ ବୋଉ ବାପା ଆମର ସବୁ ଗାଁରେ। ଖାଇବା ବଢା ହେଲା ମାନେ କର ଆ ପ୍ରାୟ ସମସ୍ତେ ଭାତ ପାଖରେ ଆମ୍ବ ଖୁଆବଥା ଏକ ଆମ୍ବ ଦିନ ତକ ସମସ୍ତେ ଆମ୍ବ ଖାଆନ୍ତି ଭାତ ସହିତ ବହୁତ ଲୋକ ଇଭେନ୍ ପଣସ ବି ଖାଆନ୍ତି ମୁଁ ଦେଖଛିି। ଯେଉ ପାଚିଲା ପଣସ ମାନେ ପଣସ କୋଲା ଯେଉଁ ପାଚିଲା।
ହୁଁ ହୁଁ।
ଆମ ଆଡେ କା-କାଦୁଆ ପଣ। ଯୋଟା ବେଶ ସଥ। ହୁଁ। କିନ୍ତୁ ବରହ୍ମପୁର ଆଡେ ସିଆଡେ ସବୁ ଖଜା ପଣସ କୁହନ୍ତି। ଏଟା ଖଜା ପଣସ ିଟିକେଣ୍ କିନ୍ତୁ ବହୁତ ଭଲ ମିଠା ଲାଗେ। କଡ଼କୁଡିଆ ରାାଗ କିନ୍ତ ପିଠା। ଖଜା ପଣସ କୁହନ୍ତି ତାକୁ। ଆଉ ମାମା ଆଉ ଖୋର୍ଦ୍ଧା ଆଡେ ପୁରୀ ଆଡେ ସବୁବେଳେ ସେଇ ଯୋଉ କାଦୁ ଆପଣ ସେ କନ୍ତି ବହୁତ ସଫ୍ଟ ମାନେ ପାଟିରେ ଚୋବେଇଥୋବେଇ ଚୋବେଇ ଚୋବେଇ ବାହାର କର ସେଇଟା ବି ଲୋକ ଖାଆନ୍ତି ଭାତ ସାଙ୍ଗେ ଥୋଇଥୋଇ ହୁଁ ହୁଁ। ସମସ୍ତପୁର ଆ। ଖାଆନ୍ତି ମଞ୍ଜି ଭିତରେ ଥିବମଞ୍ଜି ଖାଇସାରିକି ମଞ୍ଜିଟାକୁ କାଢିକି ପକେଇଲେ ହେ ପଣସର ବି ମାନେ ସବୁ ଜିନିଷଉଡା କା ମାନେ ଖିଆଯାଏ। ନାଁ କି କଞ୍ଚା ହେଲେ ଖାଇବ ମାନେ ତରକାରୀ କଣ ମତେ ପସନ୍ଦ ସିଏ। ମାନେ ପ୍ରାୟ ତାକୁ ହେଲା ପାଚିଲା ବି ଖାଇବ। ମଞ୍ଜିଉଡ଼ା ବି କାମରେ ଆସିବ। ମଞ୍ଜି ବି ଖିଆଯାଇ ପାରିବ। ଏ ଡାଲମାରେ କେତୋଳେ ଘାଣ୍ଟରେ କେତୋଳେ ବଳେ ବେଳେ ଅ ତି ଥିଲେ ତାକୁ ଖାଲି ଦିଫାଳ କରି ସିଝେଇକି କି ବି ଲୁଣ ହଳଦୀ ଦେଇକି ତାକୁ ଭାଜିକି ବି ମତେ ଭଲ ଲାଗେ ଖାଇବାକୁ। ମିଠା ଟିକେ ନଥାଏ କି ସେଟା ମଞ୍ଜିଟା ପୁରା ମିଠା ଥାଏ। ଭଲ ପଣସ ହେଇଥିଲେ ବୋହୁତ ମିିଠା ଲାଗେ। ହୁଁ ସବୁ ଜିନିଷ ତାର କାମରେ ଆସିବ। ହୁଁ। ଏଥର ଏଥିରେ ମୁଁ ଖାଇ ପ କଞ୍ଚାପଣସ ଆଉ ଏତେ ଖାଇପାରିଲନି। ହଠାତ୍ ମାନେ ଟାଇମ ହେଲାନି। ତାପରେ ଉଁ ପ ପାଗ ଟିକେ ବଡ଼ ହେଇଗଲେ ଭଲ ଲାଗିବନି ଆଉ। ତା ଅତି ସାନ ଥିଲେ ହିଁ ପ୍ରଚାଳନ ତରକାରୀ ଭଲ ଲାଗିବ। ଆଇ ହ ଆଉ ଆମ ଆଡ଼େ କରନ୍ତି ପଣସ ସୋଢୁଅ ଜାଣିଚ। ଜାଣିନଥିବ ବୋଧେ। ଯୋଉ ପଣସଟା ପଣସ ସୋରୁଅ। ସୋଡ଼ୁଅ ଜାଣିନ କି ଯୋଉ ପଣସକୁ ଯୋଉ ଚକଟି ଚକଟି ତାର ଯୋଉ ରସଟା ବାହାର କରିକି ଅଲଗା ପୁରା। ଅଁ ପୁରା ରସଟାକୁ ପୁରା ପାଚିଲା ପଣସଟାକୁ ହଁ ହଁ। ପାଟର ପଣସଟା ଯୋଉ ଚିପି ଚିପି ଚିପି ଚିପି ହାତରେ ଆମ ଗାଁରେ କୁଟା ସହିତ ଚିପି ଚିପି ବାହାର କରି ତାର ରସଟା ଟାକନ୍ତି ତାକୁ ସୋଡ଼ୁଅ କହନ୍ତି। ଯେତେ ସେଟି ଟିକେ ଗୋଲମର ମିଠା ଥିବ ନାଁ। ସେଥିରେ ଗୋଲମରିଚ ଗୁଣ୍ଡ ପକେଇ ଖାଲି ଖାଇ ପାରିବ ଆମ ଗାଁରେ ଆମର ଦେଖି ଜେଜେ ଜେଜେମାମାନେ ଯୋଉଠି ମୁଢ଼ି ପକେଇ ଖାନ୍ତି ସେଠି ଆମର ଘରେ ଖେଳୁନୁ ଘରେ ଖେଳେ। ସେଇଟା ବି ବୋହୁତ ଭଲ ଲାଗେ। ତା ସାଙ୍ଗେ ସାଙ୍ଗେ କାଢ଼ିବ ସାଙ୍ଗେ ସାଙ୍ଗେ ଖାଇବ। ହୁଁ ସେଇଟା ଭଲ ଲାଗେ। ବେଶୀ ପଣ ତ ଥିଲେ ତ ଖାଇବ। ମାନେ ମେଞ୍ଚେ ଅଛି ପଣସ ଖାଇବା ଗୋଟେ ପଟେ ଖାଉଥିଲା ତାଙ୍କୁ ସୋଢ଼ୁଅ କରଦେଲ ଗିନାଟା ଗିନାଟା ବୋ ଦେଇଥେଇ ରଖିଦବ ପୁରା ଆଇସ୍ କ୍ରିମ୍ ଭଳିଆ ହେଇଯିବ। ତାକ ବି ବହୁତ ଭଲ ଲାଗେ। ସେମିତି ଯେ କାଢିବା କଷ୍ଟ ତାକୁ ସୋଢୁଅ ତାକୁ ଟାଇମଟକି ଟାଇମ ବହୁତ ନବ। ଚକଟି ଚଟି ଚଟି ଚଟି ରସ ବାହାର କରିବ ତାର ମଞ୍ଜି ଆଉ ତାର ସେ ଯୋଉ ଖଦାଦ ଥିବ ବାହାର କରିବାକୁ ପଡିବ। ପରିଶ୍ରମ ଅଧିକ। ର କିନ୍ତୁ ଭଲ ଲାଗେ ଆଉ। କଣ ତାଳ? ନାଇଁ ନାଇଁ ପଣସ ତାଳରେ ସେମିତି ନ ଥାଏ କି? ହଁ ତାଳରେ ବି ଏ ସେମିତି ବାହାର କରନ୍ତି। ବୋହୁତୁ ପିଠା ଫିଠା କରନ୍ତି ସେଥିରେ, ତାଳର କହିଲ ମୁଁ ତାଳ କଥା ମନେ ନା ହଁ ନାଇଁ ପଣ ଯେମତି ତାଳରେ ବି ସେମତି ମୁଁ ଦେଖଚି ପୋଡ଼ ପିଠା ସବୁ ପରିଦିର ଦେଖଛି। ହୁଁ ତାଳ ପୋଡ଼ ପିଠା। ନେଇଁ, ନାଇଁ ତାଳ ପୋଡ ପିଠା କରନ୍ତି ମୋ ମାମୁଁ ଘର ଆଡେ କରନ୍ତି, ମୁଁ ଦେଖିଚି, ତାଳରେ ତ ବହୁତ କିଛି ହେଇପାରିବ, ନାଇଁ ମୁଁ ପୋଡ଼ ପିଠା କରନ୍ତି ଦେଖି, ତାଳ ଏମିତି ଖାଇବାକୁ ଭଲ ଲାଗେ ଏ ଯୋଉ କଞ୍ଚା ତାଳ ଏ ଯୋଉ କଷି ତାଳ ଯୋଉ କା ଟିକି ସାଙ୍ଗ ସାଙ୍ଗେ ଯୋଉ ଦିଅନ୍ତି ତିନଟା ଲେଖେ ଥିବ। ହୁଁ।
ହୁଁ ଏଇନା ତ ଏରା ବିକା ହଉଚି, ଆଉ ତାଳ ଆଉ।
ତାଳ ଆଉ ହୁଁ ହୁଁ ସେୟା ପରା ସେଇ। ଏଠି ଗୋଟାକ ପଚାଶ ଟଙ୍କା ମାନେ ପଚାଶ ଆଗରୁ ସବୁ କେତେ ଗଛ ଥିଲା ମାନେ ତାଳ ଗଛ କଣ ସବୁ ଗଛ ଏବେ ଆଉ କୌଣସି ଗଛ ବୁଛା ମିଳିବନି ଆଉ। ଆଗରୁ ଭୁବନେଶ୍ୱରରେ ଶଗଡରେ ଗୋଟେ ଗୋଟେ ଲୋକ ଗାଁ ରୁ ପୁରା ଗୋଟେ ଗଛର କାଠି ଧରି ପଳା ହୁଁ, ସେ ଶଗଡେ ଶଗଡେ ଖଣ୍ଡେ ହବ ସେ ତାଳ ଗୁଡା। ଗୋଟେ ଗଛ ମୂଳେ ଥୋଇଥିବେ ସେଠି ବସ ଯିଏ ଯିବ ତାକୁ କହିବ ଉଁ, କାଟିକି ଦିଅନ୍ତି ଛଡ଼ା ପୁରା କୋଲା ବାହାର କରିକି ଦିଅନ୍ତି ଭଲ ଲାଗେ ଏବେ ଆଉ ସେମିତି ମିଳୁନି ଆଜିକାଲି ଏଇ ସବୁ କୋଉଠି ଆଉ କେତେବେଳେ କେମିତି ମିଳୁଚି। ଆଉ ଜାଣିପାରୁନି ସେମତି ଆଉ ସେ ସେୟାକୁ କିଣିକିରି ଖାଇବ। ହଁ ଯାହା ତ ଖାଇବ କିଣିକି ଖାଇବ ଆଉ। ସେ ଆଇ ନ ଆଗରୁ ମାନେ ଗାଁ ଗହଳି ଯେମିତି ସବୁ ମିଳି ଯାଉଥିଲା ତାଳରେ ବୋହୁଥିଲା ଇଏ ସିଏ ଆଉ ଆଉ ସେମତି ନାଇଁ। ତାପରେ ତାଳ ଗଛ ରୁ ମୁଁ ଦେଖୁଚି ବହୁତ ଉପରେ ରହୁଚି ନା ସମ ମାନେ ତାଳ କାଢିଆ ଲୋକ କିଛି ପକୁଡି ଫକୁଡି ବି ହେଇପାରିବ ନା ହଁ ନାଇଁ ତାଳ କାଢ଼ିବା ପାଇଁ ପ- ଆଉ ଲୋକ ନାହାନ୍ତି, ଯୋଉ ଉପରେ ଚଢ଼ିକି କାଢ଼ିବା ପାଇଁ ସମସ୍ତେ ଆଗରୁ କଣ ଚଢ଼ି ଚଢ଼ି କେତଜଣ ଲୋକ ହୁଁ, ହୁଁ ହୁଁ, ଥିଲେ ଆଉ ଲୋ ଲୋକଙ୍କର ମୁଁ ଦେଖିଚି ମାମୁଁ ଘର ଏବେ ସବୁ ଉପରେ ପାଚି ଯାଉଚି, ନଷ୍ଟ ହେଇଯାଉଚି, କାହିଁକିନା ଚା-ଯାଇକି ତ ଉପରୁ ଚଢ଼ିକି ହାଣିବା ପାଇଁ ଲୋକ ନାହାନ୍ତି। ସେହି ବହୁତ ଉପରେ ନା ତାଳ ଗଛ ଟା ହୁଁ, ହୁଁ। ଆଗରୁ ଥିଲେ ଲୋକ ଚଢିକି ଯାଆନ୍ତି, ହଁ, ପା ଏଠି ଖେପା ମାରିକି ଯୋଉ ଯାଇକି ଉଁ, ସେ ଯେ ମାନେ ତାଙ୍କ ଆଉ ଆଣିବ, ଆଣିବ ଆଉ। ହଁ।
ହୁଁ।
ଆଉ ତମର ଏବେ ପନ୍ଦରଟା ହେଇଯିବ କି? ନାଇଁ ତମର ପନ୍ଦରଟା ହେଇଯିବ ଏବେ? କଣ କହିଲ ଦିଦି ପନ୍ଦରଟା କାମ ଯଉ ଆସାଇନମେଣ୍ଟ। ସତର ଟା ବା। ଆଚ୍ଛା ସତରଟା ହବ ତାର ଆଉ ତାହଲେ ଟୋଟାଲ୍ କେତେଟା କରିବାକୁ ଅଛି?
ପାଞ୍ଚଟା ଏକ୍ସଟ୍ରା ଦେଇଛନ୍ତି ପୁଣି ପାଞ୍ଚଟା ଏକ୍ସଟ୍ରା ଦେ ପାଞ୍ଚ ଏକ୍ସଟ୍ରା ଦେବେ ପା।
ନା ନା ଏମିତି ତଣ କେତେଟା କରିପାରିବୁ? ଜଣ କେ ତିନି ଘଣ୍ଟା କରିପାରିବେ। ତିନି ଘଣ୍ଟାର କଥା ମାନେକ ଦଶ ମିନିଟ୍ ଦଶ ମିନିଟ୍ ହେଲେ ଛଅଛ ଅଠର ଅଠର କ।
କଣ କରିବି?
ଜଣେ ଅଠର ମାନେ ଦଶ ମିନିଟ ଲେଖେ ହେଲେ ଘଣ୍ଟାକୁ ଛଅ ଥର ଷାଠିଏ ମିନିଟ। ତିନି ଘଣ୍ଟା କଥା ହେଇପାରିବେ ବୋଲି, ହଁ ତିନି ଘଣ୍ଟା, ତା ମାନେ, ଶହେ ଅସି ମିନିଟ କଥା ହେଇ ହବ। ହଁ ତା ହେଲେ ହଁ, ସେବେଳେ ଅଠର-ଅଠର ଥର ଆଉ କଣ, ଅଠରଟା କାମ ଆଉ କଣ। ଜଣକେ ବୋଧେ କରି କରିବି ଆଉ, ମୁଁ ଭାବୁଚି।
ଅଠରର ଶହେ ଅଶୀ ମିନିଟ୍ ହିଁ ସେ ନେବେ।
ହୁଁ-ହୁଁ-ହୁଁ।
ତେଣୁକରି ତା ଭିତରେ ତମେ, ମାନେ ଯୋଉ ସେ ଅଶୀ ମିନିଟ ବି ନାଇଁ। କେତେଟା କଲ ମାନେ ମାଟର ନୂ, ପ୍ରାୟ ମତଲବ ସେ ଅସି ଶହେ ଅସି ମି ମାନେ ସେଟା
ଆଛା ହଉ ଦିଦି, ହଁ ଠିକ ଅଛି, ରହୁଚି। ହଁ-ହଁ ଠିକ ଅଛି ହଁ ଓକେ। ହାଲୋ। ହଁ-ହଁ, ଅଛି।
ରଖୁଚି ଦିଦି?
ରଖୁଚି? ହଁ ହଁ, ରଖ ରଖ। ହୁଁ